ଓ
ହଁ।
ହୁଁ କଣ କରୁଛ?
ମୁଁ ବସିଚି।
ଆଉ କଣ ତମ ଦେହ ଭଲ ଅଛି?
ହଁ ତମର?
ମୋର ବି ଦେହ ଭଲ ଅଛି।
ସେ ଆର ଟା କଟିଗଲା ନା କାଟିଦେଲ।
ସେଇଟା କଟିଗଲା।
ସେଇଟା କେତେ ମିନିଟ୍ ସରିଯାଇଥିଲା ନା।
ହୁଁ।
ଏଇ ବେକାର।
ଉଁ ହଁ କଟିଗଲା। ଆଉ ତ ମୋର ମାନେ ସେଠିକାର ମାନେ ତମ ଗାଁ ରେ କଣ କଣ ସବୁ ଅଛି? ମ ଦର୍ଶନୀୟ ଜାଗା।
ମଠ ଅଛି। ଆଉ ଏଲା ତାରିଣୀ ମନ୍ଦିର। ଶନି ମନ୍ଦିର ଆଉ କଣ? ମଠ ଟା ଭଲ ଅଛି।
କଣ କଣ?
ମୁଁ ଭଲ ଅଛି।
ତମକୁ କଣ ତମ କୁ କଣ କରିବାକୁ ଭଲ ଲାଗେ। ମାନେ ବହି ପଢିବା କି ମୁଁ କଣ ମାନେ ହବି ତମର କଣ?
ମତେ ସେମିତି କଣ କହିଲ ହୁଁ ହୁଁ। ମତେ ସେମିତି ବହି ଫହି ଗୋଟେ ଗପ ଫପ ବହି ଭଲ ଲାଗେ। ଆଉ ଶିକ୍ଷା ମାନେ